ବାନ୍ଧବୀ, ସୁୁପ୍ରଣାମ।
ପ୍ରଣାମ। କଣ କରୁଚନ୍ତି?
ଏଇ ଛିଡା ହେଇଥିଲି ଏଇଠି ଆଉ। ଘର ଫରକ ଖରିକିକି, ସଞ୍ଜ ଫଞ୍ଜ ଦେବି, ଲୁଗା ପାଲଟିକି ଦଉଥିଲି ଆଉ।
ଆଉ ଏଇ ଟିକିଏ ଆସ ମେଡ଼ିକାଲରେ ଆସିଛୁ ଡାକ୍ତରଖାନାକୁ ତ। ଏ ସଂଙ୍ଗ ସ ପ୍ର ହଁ ଏଇ ଆମ ଭାଇଙ୍କ ଦେହ ଟିକେ ଭଲ ନାହିଁ ନେଇକି ଆସଚୁ ଆଉ
ଓହୋ।
ଆଉ ନା ମଁ ଆଜିିଦିନ ସାରା ଖିଆ ପିଆ ହେଇନି।
ହୁଁ।
କାଇଁ ଦେହ କଣ ବେଶ
ଆଜ୍ଞା। ଭଉ
ମୁଁ କହିଲି ଦେହ କଣ ବେଶୀ ଖରାପ ହେଇଯାଇଛି?
ହଁ ସେ ଭାଇଙ୍କର ଟିକେ ଅତ୍ୟଧିକ ଦେହ ଖରାପ ହେଇଯାଇଛି ତ ସେଥିପାଇଁ।
ଓହୋ।
ତାଙ୍କୁ ନେଇକି ଆସିଚୁ ଆଉ। ଏଇ ଡାକ୍ତରଖାନାରେ ର ରହିଛନ୍ତି ତ।
ଅ ହଁ ଆପଣ ନେଇକି ଆଇଚ
ହଁ ମୁଁ ମୋ ସ୍ୱାମୀ ସବୁ ଆସିଛୁ ଆଉ।
ଆଉ
ରହିବେ ଡାକ୍ଟର ମେଡିକାଲରେ?
ହଁ ରହିବୁ ଡାକ୍ତରଖାନାରେ
ଓ ହଁ।
ଆଉ ଏ ରହିିବୁନି କାଲିଠାରୁ ଆସିଲୁଣି ଆଉ ରଇବି ଏଇନା ଦି ଚାରି ଦିନି
ଉଁ ଡାକ୍ତରଖାନା ଉଁ ଯୋଉ ଭଲ ସୁବିଧା
ହଁ ସେଇଆ ସବୁ ଡାକ୍ତରଖାନାରେ ଜାଣି ଥିବ ସବୁ କେମିତି ଆଜିକାଲି ତ ହଁ ପ୍ରାଇମେରୀ ଡାକ୍ତରଖାନା
ସୁବିଧା ଅଛି ବୋଲି, ପଇସା ତ କାର୍ଡରୁ କଟୁଛି ଆଉ ସେଥିପାଇଁ
ଅ ହ।
ହଁ। ଆଉ କଣ ଖାଇଛନ୍ତି?
ଆଜି ଆମ ଘରକୁ ଆସିଥିଲେ ବନ୍ଧୁ ଯେ ସେ ମାଛ ହେଇଥିଲା ଆଉ ଶାଗ ଭଜା, କାକୁଡ଼ି ସାଲଡ଼, ଆଉ ମାଛ ତରକାରୀ ହେଇଥିଲା ମାଛ ଭଜା ହେଇଥିଲା ଆମ୍ବ ଆଉ ପନିର ତରକାରୀ ହେଇଥିଲା ଏଆକୁ ଖାଇଥିଲେ ଆଉ ଖଟା
ଓହୋ ଛେନା ତରକାରୀ?
ହଁ, ଆପଣ ଖାଆନ୍ତିନି?
ହଁ ଖାଏ। ସେମିତି ଆମର ତ ଗାଈଗୋରୁ ଅଛନ୍ତି। ଏଇ ଘରେ ତିଆରି କରିକି ଖାଅ ଆଉ।
ଅ ହଁ।
ଆଉ ତମ ଆଡେ ସବୁ ଆଉ ଏଇ ସବୁ ସଙ୍ଘ ଫଙ୍ଘ କରୁଛନ୍ତି ନା ମହିଳାମାନେ ଦଶକୁ ବାର ଜଣ ଲେଖା ଯୋଉ ମେଳ ହେଇକି
ହଁ, ହଁ କରୁଛନ୍ତି ସଙ୍ଘ।
ତୋମେ କରୁଚ?
ହଁ ଆମେ କରିଚୁ ଯେ ଆମେ ଆଣିଥିଲୁ ପଇସା ଅଧା ଅଧା ସୁଜା ହେଇଛି। ଅଧା ଅଧା ଉଁ, ଆଉ ଅଛି
ଆଉ ଆଣିକି କଣ ସବୁ କରୁଚ ନା ନାହିଁ, ନାଇଁ ଖାଲି ଏମିତି ଆଣିକି ଖର୍ଚ୍ଚ କରୁଛ ଘରେ?
ହଁ, ହଁ ଆଣିକି ଆମେ ଯୋଉ ଆମର ଦୋକାନ ଅଛି ଦୋକାନରେ ପୁରଉ। ମେସିନ୍ ଫେସି ସିନି ଗୋଟେ ନେଇ ଆସିଥିଲୁ। ଆଉ ଏ ଗାଈଗୋରୁ ଆଣିକି ଗୁହାଳ ଫୁହାଳ କରିକି ଗାଈଗୋରୁ ରଖୁ।
ନିଜେ କଣ ତିଆରି କରୁଛନ୍ତି ନା ନାଇଁ? ଏଇ ଯେମିତି ପାମ୍ପଡ଼, ଛ ତୁ, ମାଛ ଏମିତି ସବୁ ଯୋଉ କରୁଛନ୍ତି, ସେଇଡ଼ା କରୁଛନ୍ତି ନା ନାହିଁ?
ଛତୁ କରିଥିଲୁ ଯେ ବଷେ ସେ ବ-ବର୍ଷା ଫର୍ଷା ହେଲା। ସେ ଆଉ ବେଶୀ ଫୁଟିଲା ନାଇଁ। ପଚିଗଲା।
ମାଛ ପାଛ ନହେଲେ ଆମର ଏଇ ଧୂପ କାଠି କରୁନାହାନ୍ତି କି ନଲେ ଆଉ ଯେମିତି ଚେନାଚୁରୁ ହେଲା କରୁନାହାନ୍ତି ଘରେ ଛାଣିକି। ନାଇଁ ତ ପାମ୍ପଡ଼ ଘରେ ତ ତିଆରି କରିକି କରିପାରିବେ। ସେଇଟା କରୁନାହାନ୍ତି ଭଲ ଲାଭ ତ ହଉଛି।
ଧୂପ ଫୂପ ସବୁ ଏ ମିଶିଲେ ହୁଅନ୍ତା। ଜଣେ ଯଦି କରିବ ଜଣେ କରିବନି ଆଉ ଇଏ
ଆମର ଏଠି ନୁହେଁ ଆମର ଏଠି ସବୁ ସ୍ତ୍ରୀ ଲୋକ ମିଶିକି ପାମ୍ପଡ଼ ତିଆରି କରୁଛନ୍ତି। ଧୂପ ତିଆରି କରୁଛନ୍ତି, ଆଉ ବଡ଼ି ତିଆରି କରୁଛନ୍ତି। ବଡ଼ି ତ ସହଜ ମେସିନି ଆଣୁଛନ୍ତି ବାଡେ। ଆଉୁ ସେ ମେସିନ୍ ରେ ବିରି ଚାଉଳ ଏମତି ସବୁ ମିଶେଇକି ବଡି ପାରୁଛନ୍ତି। ସବୁ ଛକ ମାନଙ୍କରେ ନେଇକି ଦୋ କାନରେ ଦେଇ ଦେଉଛୁ।
ମେସିନ୍ ରେ ବଡି ହଉଛି?
ହଁ ମେସିିନିରେ ସବ୍ ବଡ଼ି ହୋଉଛି।
ହଁ ରାତିକି
ଏବେ ତ ସବୁ ତ ମେସିନ୍ ଜିନିଷ ହେଇଗଲାଣି।
ହଁ, ହଁ।
ଆ, ଯେମିତି ବିରି ବାଟିଆକୁ ମେସିନି ସେ ଚୁଡ଼ା ଭାଜିବାକୁ, ମୁଡ଼ି ଭାଜିବାକୁ ସବୁ ତ ମେସିନ୍ ହେଇଗଲାଣି।
ଆଉ ଆପଣ ଘର ତିଆରି କରନ୍ତିନି ବଢ଼ି?
ହଁ ଘରେ ତିଆରି କରୁ, ହାତରେ କରୁ, ସେଇ ବାଟି ବୁଟିକି କରୁ। କିନ୍ତୁ ଏଇ ବହୁତ କରିବା ପାଇଁ ବେପାର ପାଇଁ କରିବାକୁ ହେଲେ ମେସିନ୍ ରେ ପୁରେଇ ଦେଇକି କରେ। ବିକ୍ରି କରୁ।
ହଁ ଆମେ ଯେତେବେଳେ କରୁ ଆମେ ଶିଲର ବାଟିକି ଫେସେଇ ଦେଇ ଯୋଉ ଶିଳରେ ଫେଣେଇ ଦେଇକି ଆ
ହଁ ଶୀଳ ବ ଟା ମ-ମଳିଆ କଣ ହବକି ଯେତେ ଯାହା ହେଲେ ବାହାର ଜିନିଷ। ହଁ ଆଉ ଘର ଜିନିଷ ଛାଡିବ ଦେଶୀ ଜିନିଷ।
ଆଉ ପାମ୍ପଡ ଫାମ୍ପଡ ସବୁ କଣ କେମିତି କରୁଚନ୍ତି?
ହଁ, ହଁ ଏଇ ବିରି ଆଉ ଗୋଲମରିଚ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଆମର ସୁଜି କେତେ ପ୍ରକାର, ଶାଗୁରେ ବଡି କରୁଛୁ। ଶାଗୁ ମିଶେଇକି ତାକୁ ବାଟିକିି ତା ଲଙ୍କାଗୁଣ୍ଡ ଲୁଣ ଗୋଲମରିଚ ଗୁଣ୍ଡ ସବ୍ ପକେଇକି କରଛୁ। ମୁଁ ସାଡୁକୁ ଯାଇକି ଚା ପିଇ କଫି ହଁ ଖରାରେ ଶୁଖେଇ ଦୋଉଚି ଏଇ ଜରିରେ ତେଲ ଲଗେଇକି।
ଆଉ ଆପଣ କଁ ରୋଷେଇ କରଥିଲେ ଆଜି?
କଣ ହେଇଚି? ହଁ ଏଇ ରୋଷେଇ କଣ ସେଇ ଭାତ, ଡାଲି। ଆଉ ଟିକେ ଶାଗ ଭଜିଥିଲି ଆଉ ଏଇ ବଡ଼ି ଟିକେ ଚୁ ଏ ସଜନା ଛୁଇଁ ଭାଜିଥିଲି।
ଆପଣଙ୍କ ସଜନା ଗଛ ଅଛି ନାଆଁକି?
ହଁ ବାଡିରେ ସଜନା ଗଛ ଅଛି। ଏଇ ସଜନା ଶାଗ ଟିକେ ମାଆଙ୍କୁ ଟିକେ ସିଝେଇକି ତା ପାଣି ଟିକେ ତାଙ୍କର ଟିକେ ମଧୁମେୟ ଅଛି। ତ
ଅହୋ।
ହଁ ଆଉ ସେଇଥିପାଇଁ ଟିକେ ସଜନା ଶାଗ ଖାଉ। ଲିମ୍ବପତ୍ର ହଁ।
ଅହ।
ଆଉ? ତମ ଘରେ ଏଇନା ସବୁ କଣ କଣ କରୁଚନ୍ତି?
ଏଇନା ଛୁଆ ପିଲା ସବୁ ଏ ଓ ଖେଳିଆକୁ ଯାଇଚନ୍ତି ଆଉ ମୁଁ ଏଇନା ଘର ଫର କରିକି କି ଲୁଗା ଫୁଗା ପାଲଟିକି ଆଉ ଲୁଗା ଧୋଇକି ଶୁକେଇକି ସଞ୍ଜ ଫଞ୍ଜ ଦିଆହବ ତାପରେ ରାତି ରୋଷେଇ ଫେରେ ଆରମ୍ଭ ହବ ରୁ ରୁଟି ଫୁଟି ସବୁ ହବ ରୁଟି, ଭଜା ନହନେ ବୁଟ ଆଳୁ ତରକାରୀ ଏମତି ହବ।
ଉହୁଁ। ଆ ସବୁ ଘ ଘରେ ଅଛନ୍ତି ମୁଁ ପା ଘରୁ ଆସିକି ତାଙ୍କୁ ସବୁ ଖାଇବା ପିଇବାକୁ ଦେଇ ବାସନ କୁ ସନ ମାଜି ସବୁ ଘର କାମ ସାରିକି ମେଡ଼ିକାଲ ଏଇ ଡାକ୍ତରଖାନାକୁ ଆସିଲୁ ଛୁଆମାନେ ସମସ୍ ଘରେ ଅଛନ୍ତି ଶାଶୁ ତାଙ୍କୁ ଟିକେ ଦେଖା ଚାହାଁ କରୁଚନ୍ତି।
ଆଜ୍ଞା ଆଜ୍ଞା ଏବେ ଛୁଆଉର ବୋହୁତୁ ଚଗଲା ହୋଉଚନ୍ତି ଛୁ ଛୁଆଗୁରା କାହାକୁ ମାନୁନାହାନ୍ତି।
ଆଜିକାଲି ଯୋଉ କୋଉ କଥା ସେ ଶୁଣୁଚନ୍ତି ନା ମାନୁଚନ୍ତି ଆଜିକାଲି ଯୋଉ ଛୁଆ
ହ
ଏତେ ଚଗଲା କୁହୁନି। ହଁ ଆଉ କଣ କରିବା ଛୁଆ ବେଳେ ସେ ଚଗଲା ହେବେନି ଆଉ କଣ ବଡ ହେବେ କି। ଆଉ? ଏ ବର୍ଷା ତମ ଆଡେ ବର୍ଷା ଫର୍ଷା ଏଇ ହେଇଛି ନା ନାଇଁ? ଆଉ ଲକରୀ ଗାଳି ଆମ ଆଡେ ପ୍ର ଇଆଡେ ତ ଜୋରେ ବର୍ଷା ହୋଉଛି। ଆଉ? ତମ ଆଡେ ବେଶୀ ଉମ୍ ମାନେ ପ୍ରସ୍ ସିଦ୍ଧ ଖାଇବା କଣ? ଆମର ଯେମତି
କାକରିଆ ଆଉ ଯୋଉ ଆମର ପେଡା ଏଇଗୁଡା ସବୁ ଇଏ ଆମର ପ୍ରସିଦ୍ଧ ଖାଇବା ଆମ ଛକର ତମର ସେମିତି ପ୍ରସିଦ୍ଧ ଖାଇବା କଣ?
ଆମର ଏଠି ଦହିବରା ଆଉ ହୋଉଚି ଦହିବରା ପେ ସି ପ୍ରସିଦ୍ଧ ଆଉ
ଆମର କିନ୍ତୁ ଏପଟେ ଏରିଆରେ ଆସନ୍ତୁ କେବେ ବୁଲିବାକୁ। ଆଉ ଆମ ଏପଟ ଏରିଆ ଖାଇକି ଯିବେ ପେଡ଼ା ଆଉ କକରା ସେ ମୋର ଫେବ ପ୍ରସିଦ୍ଧ ଖାଇବା।
ଦହିବରା ରସାବଳି ବି ଭଲ ଏଠି ହୁଏ ଖାଆନ୍ତି ସବୁ ଏବେ ତ ଭଲ ସବୁ କଲେଣି ଆଉ ଆଉ ସବୁ କିଣିକ ଆଣି ଖାଉଚନ୍ତି।
ଆଉ ଛକ ଫକ ଆଡେ ସନ୍ଧ୍ୟା ଅଳେ ଯାଆନ୍ତି ନା ବୁଲାବୁଲି କରିବା ପାଇଁ?
ହଁ ଯାଉ ଯେ ଏବେ ଛୋଟ ଛୋଟ ଛୁଆ ଆଉ ନେଇକି ଯାଇ ହଉନି ଗାଡି ରାସ୍ତା
ବାନ୍ଧବୀ ଆଉ କଣ କରୁଛନ୍ତି?
କଁ କରିଆ ଏଇତ ଦୁଃଖୀ ସୁଖୀ ଜୀବନ ଏଇତ ଆଉ।
ହଁ କଣ କରିବା।
ସୁଖ ଦୁଃଖ ତ ଲାଗି ରହିଛି ଆଜ୍ଞା। ଆଉ ଛୁଆ ମାନଙ୍କୁ ପାଠ ଫାଠ ପଢେଇବେ ଏଇନା? ରୋଷେଇ ରାତି ପାଇଁ ରୋଷେଇ କଲେଣି ନା ନାଇଁ?
ନା ହେଇନି ଏ ଆଉ ସାଢେ ସାତଟା ଆଠଟା ବେଳକୁ ହବ।
ହଉ ଯା ହୋଉ। ବାନ୍ଧବୀ ଏତେ ମନ ଦୁଃଖ ମୋର ଥିଲା ଟିକେ ଏନା ତମେ ଫୋନ୍ କଲ କଥା ହେଲି ଭଲ ଲାଗିଲା ଯାହା ହଉ ଏମିତି ସମୟ ପାଇଲେ କେ ତଳେ କେମିତି ଏମିତି ଟିକେ କଲ୍ କରୁଥିବେ। ହଉ ଏବେ ରଖୁଚି।
ପ୍ରଣାମ।